ହ୍ୟାଲୋ
ହଁ
ମର୍ନିଙ୍ଗ
ଭେରି ଗୁଡ ମର୍ଣ୍ଣିିଂ।ହଁ ଭଲ ଅଛି । ଆଉ ଆପଣ ଭଲ ଅଛନ୍ତି?
ହଁ ଭଲ ଅଛି
ହୁଁ କଟ କହୁଚଲି
ମୁଁ ନୟାଗଡୁ କହୁଛି ଆପଣ କଣ କହୁ
ମୁଁ କଟକରୁ
ହଁ କଣ କରୁଛନ୍ତି?
ବସିଛି ସକାଳୁ କାମ ଆସିବ କାମ କରିକି ଯିବୁ ବୋଲି ବସିଛି ଆଉ
କଣ କାମ ହେଉଛି?
ନାଇଁ ନାଇଁ ମାନେ ଆସିବ ତ ଉ କାମବାଲି ଆସିବ କାମ କରିକି ଯିବ ।
ଆଉ ଭଲ ଅଛନ୍ତି?
ହଁ।
ଆପଣଙ୍କ ଏଜ୍ କେତେ?
ମତେ ଏଇ ଫର୍ଟି ଟୁ ଫର୍ଟି ଥ୍ରୀ ଆଉ।
ଆପଣଙ୍କ ଘରେ କିଏ କିଏ ସବୁ ଅଛନ୍ତି?
ପୁଅ, ଝିଅ, ସ୍ୱାମୀ
ହୁଁ । ପୁଅ କଣ କରୁଛନ୍ତି?
ପୁଅ ପ୍ରିପେୟାର କରୁଛି ମେଡିକାଲ ପ୍ରିପେୟାର କରୁଛି।
ଆ
ହଁ ଯିବ ପୁରୀ ଆଉ ପୁରୀ ଯିବ। ଆସନ୍ତୁ ସେ ଆସିଲେ ତୁମେ ପୁରୀ ଯିବ ନାଇଁ ପଚାରୁଥିଲେ ତ ସେ ଯା ଜଣେ ମେଡିକାଲରେ ପଡ଼ିଛନ୍ତି। ଆଉ ଭେଣ୍ଟିଲେଟର ନାଇଁ ଅଶ୍ଵିନୀ ରେ। ପଡ଼ିଛନ୍ତି ସେ ତ ମନେ ବ୍ରେନଡେଡ୍। ଆଉ ଶେଷ ସମୟ ହେଇଗଲାଣି ହେଇଯାଇଛି। ତ ସେ କାଲିଠୁ ପୁତୁରା ଫୋନ କରୁଛି କି ଆଉ ଏମିତି ଆଜି ଛାଡିଦେବେ ଡକ୍ଟର ଦେଖିଲାବେଳୁ ପୁଣି ଇଏ ଯାଇକି ତାଙ୍କ ଘରେ ବୁଲିକି ଆସିଲଣି ଗଣ୍ଡୋଳ ପୁର। ଆଉ ତାଙ୍କ ଘରେ ବୁଲିକି ଆସିଲେଣି ଏପର୍ଯ୍ୟନ୍ତ ଛାଡି ନାହାନ୍ତି ଡକ୍ଟର ସେ କହୁଥିଲେ ପୁରୀ ଯଦି ଯିବାର ହବ ଯିବିକି ମୁଁ କହିଲି ଆସନ୍ତୁ ସିଏ ଆସିଲେ ଯଦି ପୁରୀ ଯିବ ଯିବ ଆଉ।
ତ ଆପଣ ତାହେଲେ ଆଜି ଯିବେ ପୁରୀ।
ନାଇଁ ମୁଁ ନୁହେ ଏ ହଜବେଣ୍ଡ ଯିବେ ପୁଅ ଯିବ।
ହଁ ଆପଣ ତାହେଲେ ଯିବେନି ସେ ମିଶିକି
ନା ନା ମୁଁ ଆଉ କାହିଁକି ପୁରୀ ଯିବି ।
ହଁ ।
ହୁଁ ଘରେ ବି କାମ ଅଛି ନା ।
ହଁ ଆପଣ ଏକୁଟିଆ ପୁଣି ଅଛନ୍ତି ନା ।
ଆଉ ଆପଣଙ୍କ ଘରେ କିଏ କିଏ ଅଛନ୍ତି ଆମ ଘରେ ମୁଁ ମାମା ଆଉ ହଉଛି ଦି ସାନ ଅଛି ବଡ ଦି ମ୍ୟାରେଜ ସରିଲାଣି ।
ହୁଁ । ହ ହୁଁ ଆପଣ ବୋଧେ ଅନମାରିଡ ଅଛନ୍ତି ଆଛା ।
ଭଉଣୀ ଦି ଜଣ ବାହା ହେଇଯାଇଛନ୍ତି।
ନାଇଁ ସାନ ଅଛି ବଡ ଆସିଲଣିି ।
କଣ କରନ୍ତି ଆପଣ?
ମୋର ଗୋଟେ ଛୋଟ ମୋମୋ ବିଜନେସ ଚାଲିଛି ।
ବାହ ବଢ଼ୀୟା ଆଉ କୋଉଠି ସେ ନୟାଗଡ଼ ମାର୍କେଟରେ ।
ହୁଁ ଏଇ ବଲାଗି ପାର୍କ ଜାଣିଛନ୍ତି ନୟାଗଡରେ ।
କଣ କହିଲେ?
ଆ ଗୋଟେ ପାର୍କ ଅଛି ବଡ ପାର୍କ ବଲାଙ୍ଗୀ ପାର୍କ ।
ଓହୋ ନା ନା ସିଏଟା ଏତେ ନାହିଁ ନା ବାକି ଯାଇଥିଲୁ ଆମେ ହଁ ନିଶ୍ଚିିତ ନିଶ୍ଚିିତ ଆମେ ଯାଇଥିଲୁ ଫତେଗଡ ଯାଇଥିଲୁ ।
ହଁ ହଁ ।
ହଁ ରାମ ମନ୍ଦିର ଯାଇଥିଲୁ ମାନେ ଗୋଟେ ରାଉଣ୍ଡ। ଓ ବୁଲିକି ଆସିଥିଲୁ ଆଉ' ।
ଏଇଟା ବି ଭଲ ଏଇଟା ବି ଭଲ ପ୍ଲେସ ଟେ ଅଛି ବଡ ପାର୍କ ହେଇଗଲାଣି ବୋଟିଂ ଅ । ମ ଭିତରେ ସବୁ ବି ଏମିତି ବୁଲିବାକୁ ଭଲ ଅଛି ଦୋଳି ଅଛି।
ଆଉ ଭଲ ବିଜନେସ୍ ତ ହଉଥିବ ଆପଣଙ୍କର?
ସହ ସେମିତି ଗୋଟେ ପ୍ରକାର ଚାଲିଛି ଆଉ ଲୋକ ସେମିତି ଏତେ ମାନେ ଆସୁନାହାନ୍ତି ଆ ଭଲ ମାନେ ଛୁଟିବାର ଆସୁଛନ୍ତି ରବ।
ଆ ନାଇଁ ସିଏ ବୋଧେ ଏତେ ଇଏ ହେଇନଥିବ ଫେମସ ଏତେ ହେଇନି ବୋଧେ।
ନାଇଁ ଫେମସ ହେଲାଣି ହାଲକା ହାଲକା ଚାଲିଛି ଆଉ। କାମରେ ଅଛି ନା ଟିକେ ଭିତରେ ବାକି ଅଛି।
ଆଉ ଯଦି କହୁଛନ୍ତି ବୋଟିଂ ଫୋଟିଂ ଥିବ ତାହେଲେ ସିଏ ବୋ ଭିତରେ କଣ ତାର ଖାଇବା ପିଇବା ଦଉଥିବ। ବ ବୋଧେ।
ହୁଁ ଭିତରେ କ୍ୟାଫେ ଅଛି ଗୋଟେ। କିନ୍ତୁ ଅଧିକ ହୁଁ ତଥାପି ବାହାରେ ବି ଖାଉଛନ୍ତି ଲୋକ ଭିତରେ ଅଧିକ ଖାଉନାହାନ୍ତି କାଇଁ କହିଲ
ଏସପେନସିଭ ଅଧିକା ହଁ ହଁ ଅଧିକା ପ୍ରାଇସ୍ ଅଧିକା ହେଇଥିବ ଆଉ
ହଁ।
ହୁଁ।
ସବୁ ରହୁଛନ୍ତି ଗୁଚଚୁପ ଆମର ମୋମୋ ତାରେ ଆମର ସେଟା କଣ ଆଇସକ୍ରିମ ଆଉ ଅଲଗ ଅଲଗା କିଛି ହ ଅଲଗା ସବୁ ଛୋଟ ଛୋଟ ଆଇଟମ୍ ସବୁ ରହୁ ବାହାରେକୁ ଲୋକ ଆଉ।
ହୁଁ।
ହଁ ବିଜନେସ ଚାଲିିବ ହଁ ହଁ ନିଶ୍ଚୟ ଯିବୁ ମାନେ ଇଏ। କଣ କହିଲେ ଚାଲିବ ଧୀରେ ଧୀରେ ବିଜନେସ ଚାଲିବ ମାନେ ମୋମୋ କୁ ଆପଣ ମାନେ ଇନଷ୍ଟାଣ୍ଟ କିଣୁଛନ୍ତି।
ନା ନା ମୁଁ ବନଉଛି ନିଜେ ହୋମ୍ ମେଡ୍ ସବୁ କିଣା କିଛି ନାହିଁ ସବୁ ନିଜେ
ମନୋଯୋଗ ନିହାତି ଫ୍ରେଶ୍ ହେଇଥିବ ଭଲ ହେଇ । ଆଉ ଯୋଉମାନେ ହଁ ଆଉ ଯୋଉମାନେ କିଣି ବିକି ଦଉଛନ୍ତି ସେମାନେ ତ ପୁରା ମାନେ ସେ ଇଏ ସିଏ ସବୁ ଛୁଆ ସବୁ ଡରିଯାଉଛନ୍ତି ଖାଇବା ପାଇଁ।
ହଁ।
ଆପଣଙ୍କର ସେଠି ଗୋଟେ ମାରିଦେବେ ଯେ ହୋମ ମେଡ ବୋଲି ମାନେ। ଲୋକ ସେଟାକୁ ଜାଣିବେ ନା ନା ଲୋକ ସମସ୍ତଙ୍କ ମୁଣ୍ଡରେ ଭାବୁଥିବେ ନା ମାନେ ବାସି ହେଇଥିବ କି କଣ ହେଇ ।
ଓ ହୋ। ସେଇଟା ବି ଗୋଟେ କରିବାକୁ ପଡିବ ଆଉ ବ୍ୟାନର କରାହେଇଛି ସେଥିରେ ମାରବାକୁ ପଡିବ।
ଛୋଟିଆ ପ ତ ଯୋଉ ପ୍ରିଟ ଆଉଟ ବାହାର। ବାହାର କରିଦେବେ କି ହୋମ ମେଡ ବୋଲି। ଫ୍ରେସ ହୋମ୍ ମେଡ୍ ପୁରା ଲେଖିଦବେ କାହିଁକିନା ସମସ୍ତେ ଜାଣିବା ଦରକାର ନା ସମସ୍ତେ ତ କିଛି ଜାଣି। କରନାନ୍ତି।
ହଁ ହଁ।
ହୁଁ ଜାଣିଲେ ଆହୁରି ବଢିଆ ଚାଲିବ।
ଚାଲିଛି ଗୋଟେ ପ୍ରକାର ଏବେ ଡେଲି ଦୁଇଶହ ତିନିଶହ। ଚାଷ ଭିତରେ ଅଛି ମାଲ ଆଜ୍ଞା।
ମାନେ ଦୁଇଶହ ତିନିଶ ମୋମୋ। ହଁ ସେ ଦୁଇଶହ ତିନିଶହ ପିସ୍ ମୋମୋ ସେଲୋଟି ଆଉ ହଁ ଯାହା। କଂଗ୍ରେଚୁଲେସନ୍ସ।
ମୋ ଟେଷ୍ଟ ବି ଅଛି କିଛି ଅସୁବିଧା ନାହିଁ। ଖାଉଛନ୍ତି ଚୁରରୁ ଆସିକି ଖାଉଛନ୍ତି କହୁଛନ୍ତି।
ଜିନିଷ ଭଲ ହେଲେ ତ ଲୋକ ଦୂରରୁ କଣ ମଗେଇବ ତ କେତେ ବାଟ। ହଉ।
ହଁ।
ହୁଁ।
ହ ବାଗେଇ ଟିକେ କଲେ ଲୋକ ଖାଇବେ କିଛି।
ହୁଁ ହୁଁ ହୁଁ।
ଲୋକଙ୍କର ଟିକେ ଟେଷ୍ଟ ନହଲେ ପଇସା ଦେଇକି ଖାଇବା ନା।
ହଁ ନିଶ୍ଚିନ୍ତ ଆଉ କେତେବେଳେ ବନା ହଉଛି। ତେ ପିସ୍ ମୋମୋ କେତେବେଳେ ବନାହଉଛୁ।
ଏବେ ଏଠି ଷ୍ଟାର୍ଟ କରିବୁ ମାନେ ଦଶଟା ଷ୍ଟାର୍ଟ କଲେ ଏଇ ଦିଟା ତିନିଟା ସରିଯାଉଛି। ଫରେ ତିନିଟା ସରିଲେ ଖାଇ ପିଇକି ଫେରେ। ଚାରିଟାରେ ଦୋକାନ ଆରମ୍ଭ କରାହଉଛି। ଚାରିଟା ସାଢେ ଚାରିଟା ହେଇଯାଉଛି ଆଉ ସାଢେ ଚାରିଟା ରୁ। ମୁଁ କହିଲେ ନାଇଁ ଅଟଟା ଅଟଟା କରୁନି ଅଟଟା ଟିକେ ଫାଟିବ। ମଇଦା କରା ହଉଛି ଆଉ।
ମଇଦଟା ପୁରା ଟ୍ରାନ୍ସପଣ୍ ଭଳି ବେଲା ହଉ।
ହୁଁ ଆଉ ଗୁପଚୁପ୍ ଯେମିତି ବେଲା ମାନେ। ଇଏଟା କରାଯାଏ ସେମିତି କରାଯାାଉଥିଲା ଏଟା।
ହୁଁ ହୁଁ ହୁଁ।
କରିକିି ଷ୍ଟଫିଙ୍ଗ କରିକି ମୋଡ଼ା ହଉଛି ଆଉ।
ହୁଁ ହୁଁ କୋଉ ଷ୍ଟଫିଙ୍ଗ ମାନେ।
ଆଉ ଚେ ଚିକେନ କରିବାର ସାଧା ବି କରିବାର ଦିଟା କରା ହଉଚଛି। ପନିର ବାଲା ପନିର ମିକ୍ସ।
ଆଉ ଚିକେନ ତ ପୁରା ମାନେ ଏତେ ଛୋଟ ଛୋଟ ତାକୁ କାଟିକି ସିଏ ଗୋଟେ ଝାମେଲା।
ନାଇଁ ଚିକେନ ନା ଆମ ତା ପାଇଁ ଫ୍ରୁଟ ପ୍ରସେସିଂ ଗ୍ରାଇଡି ଅଛି। ମାଣିଚେର କିଣ ଭନେଶର।
ହଁ ମାନେ ସିଏ ଖଣ୍ଡ ଖଣ୍ଡ ହଉଛି ନା ନା ଏକାଦ୍ର।
ସ ତାର ଅଛି ତା ସିଷ୍ଟ ମାନେ ବେଶୀ ଗୋ। ା ହେନି କିେଶ ଖଣ୍ଡ ହବନି ଗୋଟେ। ଲେୟର ଟାଇପ୍ ର ଅଛି ସେଥିରେ ହେଇଯିବ ଆଉ।
ତାକୁ ପୁଣି ମସଲା ଦେଇକି କଷିବାକୁ ପଡିବ।
ହଁ ନାଇ କଷା କଷି କିଛି ନାଇଁ। କିନ୍ତୁ ସେଥିରେ ଷ୍ଟଫିଙ୍ଗ ଯୋଉ କରାହବ ସେଇଟା ଅଦା ରସୁଣ ପେଷ୍ଟ ରେ ଗ୍ରାଇନୀ ତାପରେ ମସଲା ଫସଲା ଟିକେ ତାର ଅଛି ପିଆ
ହଁ ଆଉ ଭେଜ୍ ଫେଜ୍ ହଉଛି ନା।
ହଁ ଭେଜ ବି ହଉଛି ବନ୍ଧା ଗାଜର ପନିର ସୁଇଟି କଣ ସବୁ ପକେଇକି ଗୋଟେ ବରା ହଉଛି ଆଉ। ସିିଇଟା ଭେଜ ଟାଇପ୍ ର। ଦିଟା ବି ଟେଷ୍ଟ ରହୁଛି କିଛି ଅସୁବିଧା ନାହିଁ ଚଟନୀ ଫଟନୀ ବି ନିଜେ ସବୁ ବନାଉଚି। ପୁଦିନା ଚଟନି ରେଡ଼ ଚଟନି। ସବୁ ନିଜ ଘରେ ବନଉଛି। ଯେତେଳେ ଆସିଲେ ବି ସେ ଅଛଧ ଟ୍ରାଏଲ କରିକି ଯିବେ ଆଉ।
ହଁ ଯିବୁ ଯେ କିନ୍ତୁ ମୁଁ ଆମେ ତ ଖାଉନୁ ପ ପିଆଜ ରସୁଣ ଖାଉନୁ।
ଓହୋ ପିଆଜ ଖାଉନାହାନ୍ତି ବ ଖାଇବେ ଭେଜରେ ପିଆଜ ରସୁଣ ପକଉନୁ।
ନା ହଁ ଆମେ ତ ସେ ବାହାରେ ସେମିତି ମାନେ ଖାଉନୁ ଏମିତି ବାହାରେ ଧର କିଏ ବନେଇଲେ ଆମେ ସେଇଟା ଖାଉନୁ ଆମେ ଯାହା ବନେଇୁ ନିଜେ ବନେଇୁ ନିଜ ହାତ ଖାଇବୁୁ ଏ ବୁଲି ହୁଁ। ବୁଲିକି ଆସିବା ଆଉ, କେତେବେଳେ ଗଲେ ବୁଲିକି ଆସିବା।
ହଁ ଆସିଲେ ତାବି ଥରେ ଦେଖିକି ଯିବେ କିଛି ଅସୁବିଧା ନାହିଁ। ଭଲ ଜାଗା ଏବେ ଏଇଟା କିଛି ଅସୁବିଧା ନାହିଁ। ଲୋକ ଆସୁ ଛନ୍ତି ଦୂର ଦୂରର ଆସୁଚନ୍ତି। ଏପଟେ ଭଞ୍ଜନଗର ଗୋଟେ ଆସଛନ୍ତି ସେଆଡେ ଦୁରିଆ ଦୁରିଆ ସବୁ ଆସୁଛନ୍ତି ।
ରେ ସବୁ ମୁଁ ଖାଉଥେବ
ହୁଁ ତମପୁ ହ ପୁରୀରୁ ଆସୁଛନ୍ତି କଟକରୁୁ ଆସୁଛନ୍ତି ।
ହୁଁ ବୁଲିବା ଜାଗା ହେଇଗଲାଣି ଆଉ
ଆସୁଛନ୍ତି ପଚାରିଲେ କହୁଛନ୍ତି ଏଇଠୁ ଏଇଠି ଆସୁ ଏଇଠି ଆସୁ ଯୋଉ ଟୁରିଷ୍ଟ ଭାନ ଆସୁଛନ୍ତି ନା। ବ୍ୟାାନ କରିକି ସବୁ ଆସୁନୁ ଦୁର୍ ସଟ୍ରେ। ହୁଁ ହେଲେ ଆଜି କଣ ରୋଷେଇବାଷ କରିବେ?
ଆଜି ତ ବ୍ରେକଫାଷ୍ଟ କଣ, ଅ ବନେଇବା ଦେଖିବା କଣ ଯାଇନି ଏପର୍ଯ୍ୟନ୍ତ କି କିଚେନ କୁ ଗଲେ ଦେଖିବା, କଣ ରୁଟି ପରଟା ଯାହା ହେଲେ ହବ । ଖାଇବେ ଛୁଆ ଖାଇବେ, ଇଏ ଖାଇବେ ସମସ୍ତେ ଖାଇବେ, ସନ୍ତୁଳା ରୁଟି, ଯାହେଲେ କରିବେ । ଖାଇବେ ଆଉ।
ହ କେତେବେଳେ ଉଠିଲେ ଏକୁ
ହାଲୋ।
କେତେବେଳୁ ଉଠିଲେଣି?
ହଁ ଉଠିଲିଣି କେତେବେଳଠୁ ଉଠି ମେଡିଟେସନ କରେ । ତାପରେ ଟିକେ ୱାର୍କରେ ଯାଏ । ଏମିତି ଆଉ
ହଉ ୱାର୍କ କରିବା ପାଇଁ ସେଠିକି ଅଛି କିଛି ବୁଲାବୁଲି ଜାଗା ଟିକେ ।
ହୁଁ, ଆମେ ୱାର୍କରେ ଯାଉନା, ଠିକି ବ୍ରିଜ ଉପରେ ଚାଲିକି ଆସୁ ଆହୁରି ସେପଟ। ଜାଗା ଅଛି ଚାଲିକି ଆସୁ।
ହ ବିଚରେ ।
ମାନଦିରିସ
ହଁ ହଁ ଜାଣିଲି।
ହୁଁ
ଆପଣ ସେପଟେ କୋଉଠି ରହୁଛନ୍ତି?
ଶିଖରପୁରରେ ରହୁଛୁ। କଟକ ଶିଖରପୁରରେ ।
ଆମ ଦଦାଘର ବି ଅଛନ୍ତି ।ସେପଟେ ଆମର ଗଡଚଣ୍ଡୀ ମନ୍ଦିର ପଥର ଗେଟ୍ ଅଛି ଯୋଉ
ଗଡ଼ଚଣ୍ଡୀ ହଁ ହଁ ଗଡଚଣ୍ଡୀ ହେଲେ ତ ସେପଟ ଷ୍ଟାଡିୟମ ପଟ ।
ହୁଁ, ସେଇ ଭିତରେ ପସ ପଥର ଗେଟ୍ ଭିତରେ ପଶିକି ଯିବ ଗଡଚଣ୍ଡୀ ମନ୍ଦିର ।
ଓହୋ ହୋ ହୋଁ ହଁ ହଁ ହଁ ସେଇ ପୁଖରୀ ପାର୍କ ତ ।
ହଁ
ହୁଁ ସେଇଠି ପଥର ସବୁ ଖୋଳା ହଉଛି । ଷ୍ଟାଡିୟମ୍, ଇନ୍ଦୋର ଷ୍ଟାଡିୟମ୍।
ହଉ। ଠିକ୍ ଅଛି ।ପରେ କେତେବେଳେ କରିବି ଆଉ। ହ